ଆରେ ସେଇ
ହାଲୋ।
ଆରେ ଶୁଭମ ବରା
ହଁ।
କଣ କରୁଛ ଶୁଭମ?
ବସିଛି। ତମେ କଣ କରୁଚ?
ଆରେ ମୁଁ ଏବେ ହିଁ ପଢୁଥିଲି ପରା।
ଆଉ ଖିଆପିଆ ସରିଲାଣି?
ଆରେ ନା ମୁଁ ଖାଇନି। ତମେ ଖାଇ ପକେଇଲଣି କି?
ମୁଁ ଏବେ ଜଷ୍ଟ ଖାଇକି ଉଠିଲି।
ଆଛା।
ଆଉ ମୁଁ ମୁଁ ଆଜି ଖାଇଲି ଭାତ ଆଉ ତଅଡ଼ା ଭଜା
ଓ ହୋ। ଆମେ ତ ଖାଇନୁ ଆହୁରି ଖାଇସାରିବୁ ତମ ଦେଲେ କଥା ହେଇକି ଗଲା ପରେ ଖାଇବୁ ଆଉ
ହଉ ଠିକ ଅଛି ମୁଁ କଣ କହୁଥିଲି। ଆଉ ଆମେ ପୁରୀ ରଥାତ୍ରା ଯେହେତୁ ଆସିଲେଣି
ହୁଁ।
ପୁରୀ ଯିବାକୁ ଭାବହାରିଚୁ। ତ ତମେ ଠିକି ସେଥିପାଇଁ ଫୋନ କରିଦେଲି ତମେ ଯିବ କି?
ଆରେ ଏତ ବଡ କଥା ବହୁତ ଭଲ କଥା ପୁରୀ ଭାଗ୍ୟରେ ଝିନି ଯାଇ ହୁଏ କେବେ ଯାଉଛ ତମେ
ଯ ରଥଯାତ୍ରା ଶୋଡ଼ ଆମେ ତେର ତାରିଖରେ ବାହାରିକି ରୁମ୍ ଫୁମ୍ ସବୁ ବୁକିଂ କରିକି ଦୁ ଦିନ ରହିକି ରଥଯାତ୍ରା ଦିନ ଆମେ ବୁଲିବା ଆଉ।
ହଁ ହଁ ମୁଁ ବି ନିଶ୍ଚୟ ଯିବି ରଥଯାତ୍ରା ଭାଗ୍ୟରେ ଥିଲେ ହିଁ ଦେଖିବାକୁ ମିଳେ ପୁରୀ ରଥଯାତ୍ରା
ଆମେ ରଥଯାତ୍ରା ବୁଲିଲା ପରେ
ହଁ।
କହୁଥିଲି ତାପରେ ସମୁଦ୍ର କୂଳକୁ ଯାଇକି ମତେ ଟିକେ ବୁଲିକି ଆସିବାହାରି
ହଁ ଏହା ତ ବହୁତ ଭଲ କଥା। ସମୁଦ୍ର କୂଳକୁ ଯିବା ପୁଣି ବଡ ଦାଣ୍ଡରେ ଅଭଡା ଖାଇବା
ହଁ ଅବଡା ଖାଇକି ତାହେଲେ ଆମେ ସର୍ଗଦାରକୁ ମଧ୍ୟ ଯିବା ନା ନାଇଁ।
ସ୍ଵର୍ଗଦ୍ୱାରକୁ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ପରା। ସ୍ଵର୍ଗଦ୍ୱାର ବହୁତ ମାନେ ଏମିତି ଗୋଟେ ଜାଗା ମାନେ ମଲା ପରେ ଭାଗ୍ୟର ଥିଲେ ସେଠି ଯାଇକି ପୋଡା ହୁଏ। ମଣିଷ ଦେହ
ଠିକ ଠିକ କଥା, ହ ତାହେଲେ ତମେ ଆସିବ ତ?
ହଁ ମୁଁ ନିଶ୍ଚୟ ଯିବି। ତାପରେ ପୁଣି ଆଉ କୁଆଡେ ଯାତ୍ରା ପଡିବ ଯିବା କି?
ଆମେ ଭାବିଛୁ କୋଣାର୍କ ଆଡେ ମଧ୍ୟ ଯିବା ଚ ବୁଲି।
ହଁ କୋଣାର୍କ ସେଇଠୁ ପାଖ ରହିବ। ପ୍ରାୟ ଚାଳିଶ କିଲୋମିଟର ରହିବ ବୋଧେ ପୁରୀଠୁ।
ହଁ ତାହେଲେ ତ ମୁଁ ଭାବୁଛି ଆମେ ରାତିରେ କଥାବାର୍ତ୍ତା ସରିଲା ପରେ ଆମେ ରାତିରେ ବାହାରିକି ସୂର୍ଯ୍ୟ ଉଦୟ ଟାଇମରେ କୋଣାର୍କ ମନ୍ଦିର କୁ ଗଲେ ସେ ଦୃଶ୍ୟ ଟା ବହୁତ ଭଲ ହୁଅନ୍ତା।
ହଁ ସେ ପାହାନ୍ତିଆରୁ ସୂର୍ଯ୍ୟୋଦବ ଦେଖିବା ବହୁତ ମଜା।
ତ ଆମେ ରାତିରେ ହିଁ ବାହାରି ପଡିବା। କଣ କହୁଛ?
ହଁ ରାତିରୁ ହିଁ ବାହାରି ପଡିବା କାରଣ ସୂର୍ଯ୍ୟ ଉଦୟ ନ ଦେଖିଲେ କୋଣାର୍କରେ କଣ ମଜା କଣ ତାର?
ଠିକ ଠିକ ତାପରେ ଆମେ କୋଣାର୍କ ରୁ ଆସ ଥିଲା ପରେ ମୁଁ ଭାବୁଛି ଆମେ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ଏବଂ ନନ୍ଦନକାନନ ଏବଂ ଧଉଳଗିରି, ଉଦୟଗିରି ସବୁ ଜାଗାକୁ ମଧ୍ୟ ବୁଲିବାର ପ୍ଲାନ୍ ଅଛି।
ଆଉ ପ୍ରଥମେ କୋଉଟା କୁ ଯିବା ପ୍ରଥମେ ଲିଙ୍ଗରା କୁ ଯିବା ତ?
ମୁଁ ଭାବୁଛି ପ୍ରଥମେ ଲିଙ୍ଗରାଜଟା ପାଖ ରହିବ ମୁଁ ତ ଜାଣିନି ତମେ ଜାଣିଛ କି, କୋଉଟା ପାଖ ରହିବ କଣ?
ହଁ ମୁଁ ଭା ମୋ ଅନୁସାରେ ପ୍ରଥମେ ଲିଙ୍ଗରାଜ ବି ପାଖ ରହିବ।
ହଁ ଠିକ ଅଛି।
ତାପରେ ହଁ ଲିଙ୍ଗରାଜ ମନ୍ଦିରକୁୁ ଯିବା ଦର୍ଶନ କରିବା। ପୁଣି ଧଉଳି ଚାଲିଯିବା କାହିଁକି ନା ଧଉଳି ସନ୍ଧ୍ୟା ହେଲେ ବନ୍ଦ ହେଇଯାଏ।
ଓଃ ଠିକ ଅଛି।
ଧଉଳି ଘରେ ପୁଣି ଅନ୍ୟ କୌଣସି ସ୍ଥାନକୁ ଯିବା।
ନନ୍ଦନକାନନ ପାଖ ରହିବ ତ?
ହଁ ରହିବ।
ପାଖ ରହିବ ତ ଠିକ ଅଛି ଠିକ ଅଛି। ତାହେଲେ ଆମେ ଏଇଠୁ କେମିତି ଯିବା? ବସ ରେ କି ଟ୍ରେନ ରେ ଯିବା କଣ ଭାବୁଛ।
କିନ୍ତୁ ଟ୍ରେନ ଏବେ ପୁରୀ ରେଲୱେ ଷ୍ଟେସନକୁ ଯାଉନି ତ ତା ପୂର୍ବରୁ ମାଳତୀପଟକୁ ରେଲୱେ ଷ୍ଟେସନ ରହିଯାଉଛି। ତ ମୁଁ ଭାବୁଛି ଆମେ ବସ ଲେ ଗଲେ ସୁବିଧା ହେବ।
ବସରେ ଗଲେ ସୁବିଧା ହବ।
ହଁ କାହିଁକି ନା ଆମର ଆମର ହିଞ୍ଜଳି ଗାଠଠୁ ପୁରୀ ଯିବାକୁ ହେଲେ ବସ୍ ନେଇ ଆମକୁ ବହୁତ ଭଲ ରହିବ କାରଣ ପୁରୀ ରେଲେ ଷ୍ଟେସନ ଗୋ ଏ ଟ୍ରେନ ତ ଯାଉନାହିଁ ବର୍ତ୍ତମାନ।
ଠିକ୍ ଅଛି।
ମୁଁ ଭାବୁଛି ବସ୍ ରେ ଗଲେ ହିଁ ବହୁତ ସୁବିଧା ହେବ ମୋ ଅନୁସାରେ ପ୍ରାୟ ଦୁଇଶହ କି ଦୁଇଶହ ପଚାଶ ଟଙ୍କା ଭଡା ରହିବ ପୁରୀକୁ।
ଆଚ୍ଛା ଆଚ୍ଛା ତାହେଲେ ଆମେ ପୁରୀ ସେ ମନ୍ଦିର ପାଖରେ ଓହ୍ଲେଇ ଦେବକି ଆମକୁ।
ହଁ ପୁରୀ ବଡ ଦାଣ୍ଡରେ ଓହ୍ଲେଇଦବ ନା ସେ?
ଠିକ୍ ଅଛିଠିକ୍ ଅଛି।
ପୁଣି ପୁରୀ ବଡ଼ଦାଣ୍ଡରେ ହଁ ହଁ? ପୁଣି ପୁରୀ ବଡ଼ଦାଣ୍ଡରେ ଉଲିଲା ପରେ ଉଲିଲା ପରେ ସେଇଠୁ ପୁରୀର ଯଉ ଶ୍ରୀମନ୍ଦିର ପ୍ରଶାସନର ଯେଉଁ ଇଲେକ୍ଟ୍ରିକ ଗାଡି ଅଛି ସେଇ ଗାଡି ରେ ପୁଣି ଶ୍ରୀମନ୍ଦିରକୁ ଦର୍ଶ
ଆଚ୍ଛା। ତାହେଲେ ଆମେ ଖାଇବାକୁ କଣ ଧରିକି କଣ ରୋଷେଇ କରିବାକୁ କଣ ସାମାନ ଧରିକି ଯିବା ନା ସେଇଟା ହିଁ ଖାଇଦବା ହୋଟେଲ ରେ?
ରାତ୍ରରେ ଖାଇକି ବାହାରିବା। ତ ପୁଣି ସକାଳେ ପହଞ୍ଚିଲେ ସେଇଠି ଅ ହୋଟେଲ ରେ ଯାହା ତ ରୁମ କାଢିକି ରହିବ ନା ଯାହେଲେ ବି।
ହଁ।
ରୁମ କାଢିକି ରହିବା ଯାହା ତ ପୁରୀ ଗୋଟେ ଦିନ ଦି ଦିନ ଯାହା ବି ରହିବା ରଥଯାତ୍ରା ଟାଇମ ରେ କାହିଁକି ନାଁ ପୁରା ଟାଇମ ରେ ବହୁତ ଗାହଳି ରହିଛି ନା ପୁରୀ ରେ ଲକ୍ଷ ଲକ୍ଷ ଲୋକଙ୍କର ଭିଡ ରହିଥାଏ ପୁରୀରେ ତ ଆମେ ଏଇ ଟୁର ରେ ବାହାରି ପଡିବା ସକାଳେ ପହଞ୍ଚିଯିବା। ସକାଳେ ପହଞ୍ଚିକି ପହଞ୍ଚିଲା ପରେ ଆମେ ସେ ମାନେ ଜଗନ୍ନାଥ ମନ୍ଦିର ପାଖାପାଖି ଗୋଟେ ଭଲ ରୁମ ଟେ ଦେଖିଦବା। ଭଲ ରୁମଟି ଦେଖିଲା ପରେ ସେଇଠୁ ନେଇଯିବେ ଭଲ ରୁମ୍ ଟି ଗୋଟେ। ତ। ଆମେ ଏଇଠୁ ରାତିରେ ଖାଇଦେବା ତ ପୁଣି କାଲି ସକାଳ ଯୋଉ କାଲି ସକାଳ ଯୋଉ ଖାଦ୍ୟ କାଲି ସକାଳେ ଯୋଉ ଖାଦ୍ୟ ଯୋଉ ଖାଇବା ତା ହୋଟେଲ ରେ କୋଉଠି ଖାଇଦବା।
ଠିକ୍ ଅଛି ତାହେଲେ ଆମେ ରୋଷେଇ ସାମଗ୍ରୀ କିଛି ଧରିକି ଯିବାନି?
ନା ନା ରୁସେଇ
ହେଲେ ଆମେ କଣ କଣ ସମାନଡିବଣ୍ଟ ଆଉ ବ୍ରସ ଆଉ କଣ କଣ ସମାନ ମୁଁ କେବେ ଯାଇନି ତ ପୁରୀ ତେଣୁକରି ମୁଁ ପଚାରୁଛି?
ହଁ ମୁଁ ତ ବହୁତ ଥର ଯାଇଛି ମୋର ପ୍ରାୟ ଚାରି ଥର ଖଣ୍ଡେ ହେଲାଣି ମୁଁ ଜାଣିବାରେ ତ ମୋ ଅନୁସାରେ ଡ୍ରେସ ଦୁଇରୁ ତିନି ହଳ ଧରିଦବା ତ ବ୍ରଶ ତ ନିଶ୍ଚୟ ଧରିବା ବାଧ୍ୟ। ମଧ୍ୟ କାହିଁକି ନା ସକାଳୁ ସକାଳୁ ଉଠିକି ବ୍ରଶ କରିବାକୁ ପଡିବ। ତାପରେ। ତାପରେ ସାବୁନ ତେଲ ମାନେ ଦୈନନ୍ଦିନ ଜୀବନରେ ଆମେ ଯୋଉଟା ବ୍ୟବହାର କରିଥାଉ ସବୁ ଧରିକି ଯିବାକୁ ପଡ଼ିବ।
ଭାଇ ସେଇ ରୁମ ରେ ଗାଧା ଗାଧି କରିବାକୁ ସବୁ ସୁବିଧା ତ
ହଁ ସବୁ ସୁବିଧା ଅଛି ମୁଁ ମୋର ଜଣେ ଚିହ୍ନା ପରିଚୟ ଅଛନ୍ତି ପୁରୀ ବଡଦାଣ୍ଡ ପାଖରେ ତ ମୁଁ ତାଙ୍କୁ କଲ୍ କରିଦେବି ଭାଇ ଆମେ ପାଞ୍ଚ ଜଣ ଯାଉଛୁ କି ଛଅ ଜଣ ଯାଉଛୁ ତ ମୁଁ ତାଙ୍କୁ କହିଦେବି ସେମାନେ ଆମ ଆମ ନାଁରେ ଗୋ ମ୍ ଟେ ବୁକିଂ କରିବନି ତ କିଛି ଅସୁବିଧା ନାହିଁ
ଆ ଠିକ ଅଛିଠିକ ଅ ଯଦି ଆମର ଏ ପ୍ଲାନ୍ ଟା ସକ୍ସେସଫୁଲ ହେଲା ତାହେଲେ ଆମେ ଆଗାମୀ ଦିନରେ ଓଡିଶା ବାହାର କୁ ମଧ୍ୟ ଯିବାର ପ୍ଲାନ୍ ଅଛି ଏଇଟା ଭା ଭଗବାନଙ୍କ କୃପାରୁ ଯଦି ଭଲ ହେଲା ଟ୍ରିପ ଟା ସକ୍ସେସଫୁଲ ହେଲା ତାହେଲେ ମଧ୍ୟ ଆମେ ବହୁତ ଆ ଷ୍ଟେଟ ବାହର ମଧ୍ୟ ବୁଲିବାକୁ ଯିବା ଆଉ ବହୁତ ଜାଗାକୁ ବହୁତ ମନ୍ଦିର ଗୁଡାଏ ଅଛି ତିରୁପତି ମନ୍ଦିର ବହୁତ ମନ୍ଦିର ଅଛି ଆମେ ବୁଲିବା କଥା କେବେ ଯାଇନି ଯିବା ଯଦି ଏଇଟା ସକ୍ସେସଫୁଲ ହେଲା ସାାଇ
ହଁ ନିଶ୍ଚୟ ଏଇଯ ଯାତ୍ରା ହେଲା ପରେ ତ ବହୁତ ଯାତ୍ରା କରିବାକୁ ବା ବାକି ଅଛି ଆ ଯଦି ପୁରୀ ଧାମ ରେ ମାନେ ଆମର ଯାତ୍ରା ସଫଳ ହେଲା ତ ଆମର ଭାରତର ଯୋଉ ଚାରୋଟି ଧାମ ଅଛି ତ ସେଇ ଚାରୋଟି ଧାମ କୁ ମଧ୍ୟ ଯ ଯିବାର ଗୋଟେ ପା ପୁଗ୍ରାମ କରିବା
କରିବା ଆରେ ଆମେ ବାହୁଡା ଯେ ଯେ ବାହୁଡା ଦିନ ଯାଇ ରହିବା ନା ପଳେଇ ଆସିବା?
ଆରେ ରଥଯାତ୍ରା ଯିବ ବାଉଡା ଯାଇଏ କେମିତି ରହିବନି।
ହଁ ଠିକ ଅଛି ତାହେଲେ ଆମେ ଭୁବନେଶ୍ୱର ଯାଇକି ଆସିକିରି ପୁରୀକି ଆସିବା ନା ବାଉଡା ସରିଲା ପରେ ଭୁବନେଶ୍ୱର ବୁଲିବା କୁ ଯିବା।
ନା ନା ଏଇ ଯୋଉ ଦଶ ଦିନ ଭିତରେ ଯୋଉ ମଝିରେ ଯୋଉ ଅନ୍ତର ରହୁଛି
ଠିକ ଅଛି।
ଭିତରେ ହିଁ ଆମ କ ଚନ୍ଦ୍ରଭାଗା ପୁରୀ ଭୁବନେଶ୍ୱର ସବୁ କିିଛି ଜାଗା ଯେତିକି ଭ୍ରମଣ ଜାଗା ଅଛି ତ ବୁଲିକି ଆସିଯିବା ସେତିକି ସେତିକି ମାନେ ଜାଗା ଯାତ୍ରା କରିକି ଆସିଯିବା।
ଆସିବା ତାହେଲେ ବାହୁଡା ବାହୁଡା ଦିନ ମଧ୍ୟ ଆଉ ମେଁ ପୁରୀରେ ଉପଲବ୍ଧ ରହିବ ଆପଣଙ୍କ ଯାହା ଠିକ ଅଛି ଏ ଏସବୁ ହୁଁ। ଯାତ୍ରା ରେ କେତେ କଣ ଖର୍ ଛବ ।
ଆରେ ମୋ ଅନୁସାରେ ତ ପ୍ରାୟ ପାଞ୍ଚରୁ ଛଅ ହଜାର ଧରିଲେ ହେଇଯିବ।
। ହେଲେ ଆମେ ପାଖାପାଖି ଦଶ ଦିନ ଯାଇ ପୁରୀରେ ରହିବା।
ହଁ ରହିବିଆ।
ରୁମ୍ କୁ ନେଇଥିବା ଆମେ ଯୋଉ ଭୁବନେଶ୍ଵର ବୁଲିବାକୁ ଗଲେ ସେ ରୁମ୍ ଗୁଡା କେମିତି କଣ ଆମ୍ ଛାଡିବାକୁ ପଡିବ ନା ଫୁଣି ଥିବ କଣ
ନା ଆମେ ଯୋଉ ରୁମ ଟା ନେଇଥିବା ତ ଆମେ ପୁରୀ ଯୋଉ ର ଥ ଯାତ୍ରା ଦିନ ହିଁ ଆମେ ବୁକିଂ କରିଥିବା। ତ ସେ ଦିନ ତା ପରଦିନ ତା ପରଦିନ ଆମେ ସକାଳୁ ସକାଳୁ ବାହାରି ପଡିବା ତ ରୁମ ଟା ଛାଡିଦବା କଣ ପାଇଁ ଭଡା ଦେବା।
ଓ ଆଉ ଖାଲି ଆମ ଭଡା ଦେବା ଠିକ୍ ଅଛି ତାହେଲେ ଆଉଥରେ ଆମେ ଆସିଲେ ଆ ତମେ ଟିକେ ଆଗରୁ ଫୋନ କରିଦବ ତମ ଚିହ୍ନା ଲୋକଙ୍କୁ ତାଙ୍କେ ଆଉ
ହଁ ମୁଁ ହଁ ମୁଁ ପୁଣି ମୁଁ ପୁଣି ତାଙ୍କୁ ଫୋନ କରଥିବି ନା ଭାଇ ଆମେ କୁଣିଆ ଧରି ପୁରୀକୁ ଫେରୁଛୁ ତ ପୁଣି ଆମ ନାଁରେ ଗୋଟେ ରୁମ୍ ଟେ ବୁ କିଂଗ କରିଦିଅନ୍ତୁ।
ଆଚ୍ଛା ଆଚ୍ଛା।
ତାପରେ ପୁରୀ ବଡ ଦାଣ୍ଡରେ ଅଭଡା ଖାଇଲେ ଭାଗ୍ୟରେ ଥିଲେ ଖାଇ ଖାଇପାରେ।
ଭାଗ୍ୟରେ ହଁ ଯଦି ଅଭଢା ଆମେ ଖାଇବା ମୋ ହିସାବରେ ତିନିଟା ପରେ ଖାଇଲେ ହିଁ ଫ୍ରେଶ୍ ଅଭଢା ମିଳିବ ଯଦି ତା ପୂର୍ବରୁ ଖାଇବ ବାସି ଅଭଡ଼ା ଯାକ ମିଳେ। ତେଣୁକରି ମୋ ହିସାବରେ ତିନିଟା ପରେ ହିଁ ଅଘ୍ ବଢ଼ା ଖାଇବା।
ହଁ ଏଇଟା ବି ଠିକ କଥା। କାହିଁକିନା ବାସି ଅଭଡ଼ା ଖାଇଲେ ସେତେ ମାନେ ସ୍ଵାଦ ଲାଗେ ନାଇଁ।
ହଁ। ମହାପ୍ରଭୁ କୃପାରେ ଥିଲେ ଯଦି ଏଇ ଯାତ୍ରାଟି ସଫଳ ହେଲା ଆମର ତାହାେଲେ ଆମେ ବିଭିନ୍ନ ଯାତ୍ରା କରିବାକୁ ଆଗାମୀ ଦିନରେ ଯିବା।
ଯିବା। ପ୍ରଥମେ ପୁରୀ ରଥଯାତ୍ରା ହଉ। କାଳିଆ ଡୋରିଥିଲେ ରଥଯାତ୍ରା ଦେଖିକି ଆସିବା ପୁଣି ଅନ୍ୟାନ୍ୟ ଯାତ୍ରା ଯାତ୍ରା କରିବା ଆଉ।
କରିବା ଆଉ।
ଆଛା ଶୁଭମ ଭାଇ।
ହଁ ଭାଇ କୁହ?
ତମେ ତ ଖାଇସାରିଲଣି। ତ ବୋଉ ମତେ ଡାକିଲେଣି ଖା ଖାଇବାକୁ
ହଉ ଭାଇ ଠିକ ଅଛି, ଠିକ ଅଛି ହଉ ଭାଇ ହ ହଁ ଗଲା ଦିନ ଫୋନ କରିବି ଭାଇ ଠିକ ଅଛି।
ରହୁଚି।
ହଁ ହାଏ।